ହାଲୋ। ହଁ କଣ କରୁଚୁ।
ହାଲୋ ଶୁଭ
ହଁ ହାଲୋ।
ହଁ ଶୁଭିଲା।
ହଁ କଣ କରୁଚୁ।
ଏଇ ଆମର ସନ୍ଧ୍ୟା ଦିଆ ହଉଛି ମୁଁ ଏଇ ବସିଥିଲି ଗୋଡ ହାତ ଧୋଇକି ଟିକେ ଠାକୁରଙ୍କୁ ନମସ୍କାର କରିବି ଏବେ ଆଉ।
ଓହୋ ମୁଁ ବି ସେଇ ବସିଥିଲି ଏଇଠି ଆଉ।
ଆଉ ମୁଁ ଏଇ ଭାତ ଡାଲି ଆଉ ପୋଟଳ ଭଜା ଆଉ ପଣସ ମଞ୍ଜି ଚଟଣି ପାମ୍ପଡ ଆଳୁ ଚୋଖା ଖାଇଥିଲି ତୁ କଁ ଖାଇଛୁ।
ମୁଁ ଖାଇଥିଲି ଭାତ ଡାଲି ପୋଟଳ ଆଳୁ ମସଲା ଦିଆ ହେଇକି ତରକାରୀ ହେଇଥିଲା। ଆଉ ମିଲ୍କ ମିକର ଚିଲ୍ଲି ମିଲ୍କ ମିକର ହେଇଥିଲା। ହୁଁ ଖଟା ଆଉ।
ଭଲ ଆଉ ଆଉ
ଆଉ କଣ ତୋ ଦେହ ଠିକ୍ ଅଛି ନା।
ହଁ ମୋ ଦେହ ହାତ ଭଲ ଅଛି। ଆଉ ଆଗକୁ ଏଇ ଆସୁଚି ତ ରଥଯାତ୍ରା ତୁ ରଥଯାତ୍ରା ଯାଉ।
ନା ରଥଯାତ୍ରାରେ ମୁଁ ତ କେବେ ପୁରୀ ଯାଇନି ତୁ କେବେ ଯାଇଚୁ।
ନା ମୁଁ ବି କେବେ ଯାଇନି ପୁରୀରେ ତ ବହୁତ ଭିଡ ହୁଏ ରଥଯାତ୍ରା ସମୟରେ ଏଇ ମୁଁ ଗଜି ବହୁତ କଷ୍ଟ ହେଇଯାଏ ଯାଇକି। ତାପରେ ସେ ସମୟରେ
ପୁରୀ ରଥଯାତ୍ରାରେ ପୁରା ତ ଭିଡ ଯେ ଅଲଗା ପ୍ରକାର ସେଠି ତ ତୁ ରଥ ବି ଟାଣି ବି ପାରିବୁନି।
ସେଇ ବା ଗାଡି ଫାଡି ବି ସହଜରେ ମିଳିବନି ଯିବା ପାଇଁ ଆଉ ରହିବା ପାଇଁ ବି ଜାଗା ମିଳିବନି ବହୁତ କଷ୍ଟ।
ହଁ କିନ୍ତୁ ଭଲ ଲାଗେ ଟିଭିରେ ଦେଖିଲେ।
ହଁ ଟିଭିରେ ଦେଖିଲେ ଭଲ ଲାଗେ ତାପରେ ତମ ଘର ପାଖରେ ସବୁ ପିଲା ମାନେ ରଥ କରନ୍ତିନା।
ହଁ ହଁ ଛୋଟ ଛୋଟ ରଥ କରିକି ଟାଣନ୍ତି।
ଆମ ଘର ପାଖରେ ବି ସେମିତି ରଥ ଟାଣିବେ ସକାଳ ହେଲା ମାନେ ଦେଖିବ ଘଣ୍ଟ ବାଡେଇକି ଘର ପାଖକୁ ଆସିବେ ସବୁ ଆସିବେ ଘର ପାଖରୁ ପଇସା ହଉ ଚାଉଳ ନିଅନ୍ତି ନଡିଆ ସବୁ ନେଇକି ଯାଆନ୍ତି ଗୋଟେଇକି ନେଇକି ଯାଆନ୍ତି ତୁ ଛୋଟବେେଳେ କରିଛୁ ନା ସେମିତି କିଛି।
ନା ମୁଁ ଛୋଟବେଳୁ ତ ସେମିତି କିଛି କରିନି କିନ୍ତୁ ଏଇଠି ସବୁ ଛୋଟ ଛୋଟ ଛୁଆ ସବୁ ଆସିବେ ରଥ ନେଇକି ସଖାଳୁ। ଆମେ ଉଠିବା ପୂର୍ବରୁ ସେମାନେ ସବୁ ଆସିଯାଇଥିବେ।
ହୁଁ ସେଇଆ।
ଆସିକି ପଇସା ନଡିଆ ଚାଉଳ ସବୁ ନେଇକି ଯିବେ ତାପରେ ର ରଖିକି ବନ୍ଧରେ ଗାଡି ବାଲାଙ୍କୁ ଅଟକେଇକି ପଇସା ନେବେ।
ହୁଁ ହୁଁ ସେଇଟା ତ ମଜା ଲାଗେ ଆମେ ମୁଁ ଯେତେବେଳେ ଛୋଟର ହେଇଥିଲି ଆମ ଘର ତ ଛାଡନ୍ତିନି ତଥାପି ମୁଁ ଥରେ କାନ୍ଦିଲି ଥରେ ପୁରା ଜିଦି ଲଗେଇଲି। ଗୋଟେ ବାପା ଘରେ ଗୋଟେ କହିକି ଗୋଟେ ମାନେ ବଡ ରଥ ବି ବଡ ଗୋଟେ ରଥ। ରଥ ଗୋଟେ ତିଆରି କରିଦେଇଥିଲେ ଗୋଟେ କରିଦେଇଥିଲେ ଆମ। ସାାଇରେ ଯେତିକି ଛୁଆ ସବୁ ଥିଲେ ଆମ ବଡ ବଡ ପିଲା ସବୁ ବି ଆମଠାରୁ ଯୋଉ ଆମଠାରୁ ଯୋଉ। ବହୁତ ବଡ ବଡ ଭାଇ ଭଉଣୀ ମାନେ ସେମାନେ ସବୁ ବି ଆମ ସହିତ ମିଶିକି। ବଡ ରଥ ଟା ପୁରା ଆମେ ତାକୁ ନେଇକି ସବୁ ଚାରିଆଟେ ରଥ ଭିତରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମେ - ପୁରୀରୁ ‌ ଆଣିଥିଲୁ ତ ସବୁ ଥୋଇକି ନେଇକି ସବୁ ଯାଇ। ଥିଲୁ ପୁରା ଗାଁ ସାରା ତାକୁ ନେଇ ବୁଲେଇଲୁ। ଗାଁ ସାରା ବୁଲେଇକି ରାସ୍ତାରେ ଥୋଇଲୁ ଲୋକ ଯୋଉମାନେ ସବୁ ହେଲେ ପଇସା ସବୁ ଦେଲେ। ତାକୁ ସବୁ ସାଇତିକି ସବୁ ରଖିଥିଲୁ ଯୋଉ ମାନେ ସବୁ ରଖିଥିଲୁ ବହୁତ ଦିନ ରଖିଲୁ ଯୋଉ ଆଉ କି ତାପରେ ପୁଣି ସେଦିନ ଗୁଣ୍ଡିଚାର ବି ସେଟା କଲୁ। ବାହୁଡାରେ ବି ଆମେ କଣ କଲୁ ନା ପୁଣି ଆଉଥରେ ଘର ଘର ସମସ୍ତଙ୍କ ପାଖକୁ ଯାଇକି ପଇସା ଗୋଟେଇଳୁ।
ହଁ ଏଇ ଗୁଣ୍ଡିଚା ବାହୁଡାରେ ତ ପିଲାମାନେ କରନ୍ତି ସବୁ ଏଇଆ ଆଉ।
ହଁ କି କିଏ ତାର ଦି ଟଙ୍କା ଦେଲା କିଏ ପାଞ୍ଚ ଟଙ୍କା ଦେଲା‌ ତା ସବୁ ରଖିକି ସେତେବେଳେ ତ ଦି ଟଙ୍କା ପାଞ୍ଚ ଟଙ୍କା ବହୁତ ମାନେ ଦଶ। ପନ୍ଦର ବର୍ଷ ତଳେ ବହୁତ ଆଉ ତାକୁ ସବୁ ରଖିକି ଯେ ବାହୁଡାରେ ଆମେ ସବୁ ଗଣିଲୁ ଆମ ସେତେବେଳେ ପ - ହେଇଥିଲା ବାରଶହ ଟଙ୍କା ନା ପନ୍ଦରଶହ ଟଙ୍କା ହେଇଥିଲା ସେତେବେଳେ ଆଉ। ସେତେବେଳେ ହେଇ ସାରିଲ ପରେ ତାକୁ ଆମ ସବୁ ରଖିଥିଲୁ ରଖି ଆମେ ଗୋଟେ ଛୋଟ ଭୋଜି ଭଳିଆ କଲୁ। ଭୋଜି ଭଳିଆ କରିକି ତମେ ‌ସବୁ‌ ସନ୍ଧ୍ୟା ବେଳ ହେଇଯାଏ ମୋର ପୁରା ମନେ ଅଛି। ବର୍ଷା ପୁରା ଢାଳୁଥାଏ ପୁରୀ କ୍ଷୀରି ଡାଲି ସବୁ ସୁଲା ଡାଲି କରିଥିଲୁ ଆଉ ସାଇ ସେ- ପାଖପାଖ ଯେତେ ସବୁ ଗାଁ ର ଛୁଆ ସବୁ ସବୁ ଖାଇଲେ ଆସି କି
ବଢିଆ ଆଉ କିନ୍ତୁ ମୁଁ କରିନି କିନ୍ତୁ ଏଇଠି ସବୁ ଛୋଟ ଛୋଟ ଛୁଆ ଏବେ ବି କରୁଛନ୍ତି ସବୁ। ତାଙ୍କର ବି ବାହୁଡା ଦିନ ଦିନ ହୁଏ। ମୁଁ ହଁ ଆମର ତ ବ୍ରାହ୍ମଣ ଘର ଆମର ଏତେ ଓଷା ବାର ନାହିଁ କୁମାର ପୂର୍ଣ୍ଣିମା ଅଛି ଭାଲୁ। ନାଁହି କିନ୍ତୁ ବାଲୁକୁଣ୍ଠା ଆମ ଗାଁ ରେ ସବୁଠୁ ଭଲ ହୁଏ ବହୁତ ପାଞ୍ଚ ଦିନ ଯାକ। ବହୁତ ଭଲ ସେ ହୁଏ ତାପରେ ମେଢ ବି ସଜା ହୁଏ। ମେଲୋଡି ଭସାଣି ପୁରା ବହୁତ ବଢିଆ ଆକାରରେ ହୁଏ।
ଭାଲୁଗୁଣିର ଭସାଣି କଣ କେମିତି କର?
ହଁ ଭସାଣୀ ତ ଏଠି ମାନେ। ତିନି ଦିନ ଖଣ୍ଡରେ ଲାଗି ଭସାଣି ମାନେ ଏଠି ବହୁତ ଆଠଟା ନା ଦଶଟା ମେଢ ହିଁ ହେଇଥାଏ। ବହୁତ ବଡ ବଡ।
ହଁ।
ତ ଭସାଣି ଏଟରେ। ଡିଜେ ଫିଜେ ଆଣିକି ପୁରା ତିନି ଚାରି ଦିନ କଣ୍ଟର ଭସାଣି ତାଙ୍କର ଲଗେଇ ଦିଅନ୍ତି। ମାନେ ଗୋଟେ ଗୋଟେ ଦିନ ଗୋଟେ ଦି ଚାରି ଦିନ ମାନେ ଦି ଚାରିଟା ଜାଗାରେ ଭସାଣି ହୁଏ। ଆଉ ଗୋ ଆଉ ଗୋଟେ ଦିନରେ ଆଉ ଦି ଚାରିଟା ଜାଗାରେ ଏମିତି ସବୁ ଭସା- ଭସାଣି ହୁଏ ବହୁତ ଭଲ ଲାଗେ।
ଓହୋ ଆମ- ମୁଁ ଭାଲୁକୁୁନି ଛୋଟବେେଳେ ମୁଁ ଯେତେବେଳେ କରନ୍ତି ସବୁ ବଡ ବଡ ପିଲା ତାଙ୍କୁ ସବୁ ଦେଖିକି କରିବାକୁ ଇଚ୍ଛା ହୁଏ ଆଉ ଛୋଟବେଳେ ଆଉ ତ ଘରେ ଭାଲୁକୁନି ଓଷା ଆମ ଘରେ ମୋ ଦିଦି ହେରିକା ସବୁ ବଡ ଦିଦି ସବୁ ବାହା ହେଇ ସାରିଲାପରେ ଆଉ ମୁଁ ଛୁଆଟା ଥିଲି ଏକୁଟିଆ ଯିଅ ପିଲାଟେ ମୁଁ ଆଉ ଆମ ଘର- ଆଉ ସେତେବେଳେ ମୁ ଆଉ କଲିନି ସେମାନ ଦିଦି ଘରିକା ସବୁ ବାହା ହେଇ ସାରିଲା ପରେ ଆଉ ସେ ମା ଆଗରୁ ସବୁ ହଉଥିଲା ତାପରେ ମୁଁ ଆଉ କଲିଣିି ଯେ ଆମ ସାହି ରେ ଗୋଟେ ଜାଗା ଜଣ ମାନେ ଗୋଟେ ଘରେ ସମସ୍ତେ କରନ୍ତି ସେଇ ଜାଗାରେ ଭକୁକୁଣି କରନ୍ତି ସେଠି ଆମେ ମୁଁ ଯାଇକି ବି କରୁଥିଲି ତାପରେ ମୁଁ କଣ କରେନା ଘର ତ ମାସ ମୁଁ ଖାଇବିନି ସିନା ନା ଆଇଁଷ ତାର ଆସିବ ଆଉ ଆସିଲା ମାନେ ମୁଁ ତ ଆଇଁଷ ବିନା ଆଇଁଷ ରହିପାରେ ନା ହଁ- ଭାଇ ହେରିଆ ସବୁ ଜବରଦସ୍ତି ଖାଇଲା ମାନେ ମୁଁ ଖା-ଦେଇଥିବେ ଆଇଁଷ। ଆଉ ଗୋଟେ ମାସ ପୁରା ରହି ହୁଏନି କିନ୍ତୁ ରବିବାର ଟା ଆଗରୁ ମୁଁ କରୁଥିଲି। ହୁଁ- ମାନେ ଆମର ଯେହେତୁ ଭାଲୁକୁଣି ଓଷାଟା ରବିବାର୍ ଷା ପୁରା ଭଲସେ ମାନେ ପୂଜା ଫୂଜା ହୁଏ ଭାଲୁକୁଣି ଠାକୁରଙ୍କୁ ଇଏ ହୁଏ ସେଇ ରବିବାର୍ ଦିନ ମୁଁ କରେ ଉଷା କରେ ଦିନ ସାରା ଅରୁ- ମାନେ ଅ ଉଁ -ଅରୁଆ ଭାତ ଖାଇକିି ଯିବେ ଅରୁଆ ଭାତ ନହେଲେ ଆମର ଯଉ ରୁଟି ପିଠା ଯାହାବି ଖାଇ ଚଡା ହଉଚି ର-ଖାଇକି ରୁହେ ଉଁ- ଅରୁଆ ଡାଲ୍ମା ପ୍ରାୟ ସବୁହୁଏ ଖାଇକି ରୁହେ ସେଟା ସନ୍ଧ୍ୟା ବେଳକୁ ପୁଣି ବହି ବୁଲା ହେଇସାରିଲା ପରେ ନହେଲେ ଦିନ ସାରା ଉ ଆସିଥିବୁ ସୁ -ଭୋଗ ଫୋଗ ଦେଇ ସାରିଲା ପରେ ସନ୍ଧ୍ୟା ବେଳୁ ଏକାଥରେ ପିଠା ଭଜା ନହେଲେ କ୍ଷୀରି କରିଥିବେ ପରଟା କ୍ଷୀରି ସବୁ ଖାଇକି ରହୁ ଆଉ ଆଉ ଭାଲୁକୁଣୀ ବି ସଲେ ଯଉଦିନ ଶେଷ ଯେତେବେଳେ ଆଗରୁ ଥିଲେ ସାହି ରେ ଆମର ସବ ବଡ ବଡ ଝିଅ ମାନେ ସବୁ ବହୁତ୍ ଥିଲେ ସେତେବେଳେ ଭାଲୁକୁଣି ଶେଷ ପାଳିରେ ଶେଷ ପାଳିରେ ଠାକୁର ବିସର୍ଜନ ପରେ ବିସର୍ଜନ ବେଳକୁ ଭସାଣି କରିକି ପୁରା ବଢିଆ ସେ ଭସାଣି କରିକି ନେଇକି ଆମର ବ- ବିସର୍ଜନ କରୁଥୁଲୁ। ଆଉ ପ୍ରଶେସନ ଆଣିକି ତାପରେ ସମସ୍ତେ ବାହା ହେଇଗଲେ ଆଉ ସାଇ ରେ ଏଇଜାଙ୍ଗେ ଆମ ଦି ତିନ୍ -ତିନିଟା ଝିଅ ଅଛୁ ତିନିଟା ଚାରିଟା ଝିଅ ଅଛୁ ଆଉ କରିବାକୁ ଇଚ୍ଛା ହଉନି ବେ ଚିଚ ଆଉ ଆଗରୁ ସବୁ ପନ୍ଦ-ଦଶ ପନ୍ଦର ଜଣ ଥିଲେ ସବୁ।
ଆମର ବି ଏଠି ସାହି ସାହି ପୁରା ବହୁତ୍ ସାରା ଝିଅ ଅଛନ୍ତି କିନ୍ତୁ ଆମ ଏଇପଟେ ମାନେ ଆମ ଏଇ ସାଇଡ୍ ମୁଁ ଯଉ ସାଇଡ୍ ରେ ରହୁଚି ସେଠି ତିିନ୍ ଚାରିଟା ଝିଅ ଆମେ ରହୁଚୁ ଆଉ ସବୁ ବାହା ହେଇଗଲେଣି। କିନ୍ତୁ ଅଲଗା ଆଡେ ସବୁ ବହୁତ୍ ବଡ ବଡ ଝିଅ ସବୁ ଅ ଅଛନ୍ତି ସେ ସବୁ ସଜବାଜ ହେଇକି ଯେତେବେଳେ ବୁଲୁଥାନ୍ତି ମତେ ବି ଇଚ୍ଛା ହୁଏ ମାନେ ଭାଲୁକୁଣି ଓଷା କରିବା ପାଇଁ। କାରଣ ସେଇ ଟାଇମ୍ ରେ ମାନେ ସେମାନେ ପୁରା ଶାଢୀ ଫାଢୀ ପିନ୍ଧିକି ପୁରା ଅଲଗା ପ୍ରକାରର ବୁଲୁ
ମାନେ ତମର କଣ୍ ସେଟା ମନା ଅଛି କରିବା ପାଇଁ ନା କଣ?
ନା ଆମର ସେଟା କଣ ମ ଜେଜେମା କୁହେ କି ଭାଲୁ କୁଣି ଓଷା ବ୍ରାହ୍ମଣ ମାନେ କରନ୍ତିନି କିନ୍ତୁ ଆଗରୁ କରୁଥିଲେ ମୋ ପିଇସି ମା ହେରିକା କରୁଥିଲେ। ମତେ ତ ଜେଜେମା ଯେହେତୁ ମନା କରିଦଉଚି କରୁନି ମୁଁ ଆଉ।
ଓ ନା ଜଣ ଜଣଙ୍କର ସବୁ ଥାଏ ଗୋଟେ ଗୋଟେ ଓଷ୍ ଉଷା ବାର ଜଣ ଜଣଙ୍କ ସବୁ କରନ୍ତି ଯେମିତି କିି ମାନେ ମୁଁ ଶୁଣିଚି ଆମ ସାହି ରେ ଜଣେ ଜଣ ସେ ସନ୍ତୋଷୀ ମା ଓଷା କରନ୍ତିନି ନା ସନ୍ତୋଷୀ ମା? ଜଣେ ଜଣଙ୍କର ସନ୍ତୋଷୀ ମା ଓଷା ହୁଏନା କଣ ସେମାନଙ୍କର ଥାଏ ପୂର୍ବ ପୁରୁଷରେ ଯେ ତମର ସେଇ ଯଉ ଓଷା ବାରର ଯଦି ତମ ଘରର କିଛି ଇନ୍ସି- ମାନେ କିଛି ଅସୁବିଧା ଯଦି ହେଇଥାଏ ସେଇ ଘ ସମୟରେ ତାହେଲେ ସେଥିପାଇଁ ସେଟାକୁ ଅଶୁଭ ମାନନ୍ତି ମାନେ କରନ୍ତିନି ସେ ଓଷା ବାର ଆମ
ପ୍ରାୟତ ଓଷା କିଛି କରେ ମୋ ଜେଜେମା ମନା କରେ। କୁମାର ପୂର୍ଣ୍ଣିମା ଅଗିରା ଓଷା ସେଗୁଡାକ କିଛି କହୁଥିଲା -କହୁଥିଲା କିଛି ବି ନାହିଁ ଆମର ବ୍ରାହ୍ମଣ ଘରେ। ମୁଁ ଜିଦି କରିକି ସବୁ କିଛି ଓଷା ହି କରୁଚୁ
ଭଲ ଅ -ଅଗି ପୂର୍ଣ୍ଣମୀ ହଁ ସେ ବି ହୁଏ ସେଇଟା ଯୋଉ ଅଗି ପୂର୍ଣ୍ଣିମା ରାତିରେ ଯୋଉ ଅଗି ଜଳା ହୁଏ
ହଁ ବଢିଆ ଲାଗେ ସବୁ ସାଙ୍ଗ ମିଶିକି ହଁ ମୁଁ ବି ଯାଏ ଅଗି ଜଳା ଦିନ ବି ଯାଏ ପାଉଁଶ ତୋଳିବା ପାଇଁ ବି ଯାଏ ସବୁ ଆମେ ଝିଅ ସବୁ ଯାଉ ଅ- ଯାଇଁକି ତୁ- ହଁ। ହଁ ତୋଳିକି ଅଗି ତୋଳିକି ତାକୁ ନେଇକି ଆମେ ନଈରୁ ପକାଡିକି ତାକୁ ଆଣିକି ପୋଛିବୁ ଗୋବର ପକେଇକି ପୋଛହବ। ପୋଛା ହେଇ ସାରିଲା ପରେ କଣ୍ଢେଇ ନେଇକି ଯିବୁ ସେଠି ପୂଜା ହବ ଶାଢୀ ଶାଢୀ ପିନ୍ଧିକି ଯାଇଥାଉୁ ଆଉ।
ହଁ ତୁ ଯଉ ନଈରେ ଗାଧାଅ ସେଦିନ ନା କଉଠି ଗାଧାଅ ସେମାନେ ସବୁ?
ହଁ ନଈରେ ଆଗୁରୁ ଗାଧଉଥିଲି ଏବେ ନଈ ଟିକେ ଇଏ ହେଇଗଲାଣି ବୁଲି ନା ଆଉ ନଈକି ଯାଉନୁ ଘରେ ଆସି ଗା
ଆମର ତ ଘର ପାଖରେ କିଛି ନଈ ହୁଏ ନାହିଁ ଆମେ ଯାହା ଯୋଉ ମୁଁ ତ ବେଶୀ ସକାଳୁ ଆମ ଘରେ ତ ଯୋଉ କିଏ କିଏ ହୁଅନ୍ତି ସବୁବେଳେ। ସକାଳୁ ଭୋରୁ ଉଠିପାରେ ନା ଭୋରୁ ଉଠି ପାରେ ନା ସେ ଯଉ ତୋଳା ତୋଳି ହେଇକି ଯାଇକି ଯେତେବେଳେ ମାଟିରେ ତ ପୋଛା ଲିପାଲିପି କରନ୍ତି ତୋଳିକୁ ସେମାନେ ସବୁ ତୋଳି ଦେଇଥାନ୍ତି ସେତେବେଳେ ମୁଁ ଥରେ ଣ୍ଡ ଗୋଟେ ଥର ଉଠିିଚି ବୋଧେ। ଆଉ ତାପରେ ସେମାନେ ତୋଳି ଦେଇନ୍ତି ମାଟିରେ ଯୋଉ କରନ୍ତି ମୁଁ ସେଇ ସମୟରେ ଯାଇକି ଯୋଉ ମାଛ ଛାଡନ୍ତି ଆଣିକି ତା ଭିତରେ ଭଲ ଲାଗେ ସେଟା ଏ ଖିବାକୁ ଆଉ ମୁଁ ସେ ଥରେ ଦିଶଥର ଭଳି ଯାଇଛି କିନ୍ତୁ ଘରେ ତ କେ କେ ହୁଅନ୍ତି ମୁଁ ଟିକି ସେତେଇ ଯାଇ ପାରେନା ସକାଳୁ ଏତେ ସ କାଳୁ ଆଉ ସେଥିଲାଗି ତତେ ଥରେ ଦି ଥର ଯାଇଛୁ ଭଲ ଲାଗେ ଆମ ଘର ପାଖରେ ନଈନାହିଁ ଯାହା ଘରୁ ଗାଧୋଇ ପାଧେଇକି ସକାଳୁ ଶାଢୀ ବାଡି ପିନ୍ଧି
ହଁ ଭଲ ଲ ମାନେ ଆମ ଓଡିଶାରେ ତ କହିବାକୁ ଗଲେ ସବୁ ପୂଜା ପର୍ବ ଅ ଅଛି ନାଇଁ କିି ସବୁ ଅ
ହଁ ଓଡିଶାରେ ଭଲ ଲାଗେ ସମ ସବୁ ପୂଜା ପର୍ବ ଆମେ ପାଳନ କରୁ ଭଲ ଲାଗେ ଆଉ ବାହାର ଜାଗାକୁ ଯିବୁ ବାହାର ରାଜ୍ୟକୁୁ ଯିବୁ। କି ତାଙ୍କର ଏତେ ପୂଜା ପର୍ବ ନଥାଏ ଆମ ଏବେ କଣ ଏବେ ସବୁ ଆଧୁନିକ ପିଲା ସବୁ ହେଇ ଗଲେଣି। ସବୁ ପୂଜା ପର୍ବ କଣଡେ ପୂଜା ପର୍ବ ନା ମୁଁ ଆମର ଗୋଟେ ମ-ମଜା ଥାଏ ନୂଆ ଡ୍ରେସ ରେ ଆଉ ଏବେ ତ ସବୁ ଦିନ ସବୁଦିନ ଯେତେବେଳେ ଚାହିଁଲେ ଆମେ ନୂଆ ଡ୍ରେସ କରିକି ପିନ୍ଧି ପାରିଲେ। ସେମିତି ବି କିଛି ନାହିଁ ଯେ ଆଜି ପିନ୍ଧିବି କାଲି ପିନ୍ଧିବି ପୂଜା ପର୍ବରେ କିଛି ଗୋଟେ ଖୁସି ଆଉ ସେମିତି କିଛି
ହଁ ନୂଆ ଡ୍ରେସ୍ ତା ସହିତ ଯୋଉ ସାଙ୍ଗ ସବୁ ଥାଆନ୍ତି। ସେଇ ପୂଜା କରିବା ପାଇଁ ସେମାନଙ୍କ ସହିତ ଯୋଉ ଗାଁ ବୁଲା ହୁଏ।
ହଁ। ତାପରେ ସେମାନଙ୍କ ସହିତ ଗାଁ ବୁଲା ଭବେ ଯୋଉ ତାପରେ ବନ୍ଧୁବାନ୍ଧବ ସବୁ ଘରକୁ ଆସିଥାନ୍ତି ଯେ ସମର ଗୋଟେ ଖେଳ ମଜା ହୁଏ ସବୁ ଗୋଟେ ବହୁତ ଭଲ ଲାଗେ। ଆଉ ଏବେ ସେଇଟା ସବୁ ହଉନି ଆଉ ସେଇଟା ଟିକେ ଭାରି ଏବେ ଆଉ ପୂର୍ବ ଭଳିଆ ଲାଗୁ ଗୁନି ପୂଜା ପର୍ବ କଣ ହଁ ଧୀରେ ଧୀରେ ମାନ କଣ ସମସ୍ତେ ଆଧୁନିକ ସଭ୍ୟତାକୁ ସମସ୍ତେ ବହୁତ ମାନେ ଆପଣେଇ ନଉଛନ୍ତି। ଆଉ ସେଇଟାକୁୁ ଧୀରେ ଧୀରେ ଆଉ ସେ ପୂର୍ବ ସଭ୍ୟତାକୁ ସବୁ ବୁଲି ଯାଉଛନ୍ତି। ଆଉ ଯୋଟେ ଆମ ଯାହାହେଲେ ଆମ ପୂର୍ବ ନୀତି ନିୟମ ସବୁ ଆଉ କିଛି ମାନେ ବହୁତ କିଛି ଲୋପ ପାଇଗଲାଣି ସବୁ କିଛି ବି ନାହିଁ। ସବୁ ଆଗରୁ କେତେ ସବୁ ଘର ଲୋକମାନେ ସବୁ କେତେ ସବୁ ବାରଣ କରନ୍ତି ସବୁ ଜିନିଷକୁ ଏବେ ଆଉ ଏ ମାନୁ ବି ନାହାନ୍ତି ସବୁ କଥା।
ହଁ ଆମ ଘରେ ତ କିନ୍ତୁ ଏବେ ବି ସ୍କୁଲୁ ଆସିଲେ ବି ଆମେ ଡ୍ରେସ ଧୋଇବୁ। ସବୁ କାହିଁକି ଆମ ଜେଜେମା ଜେଜେମା ଟିକେ ଷ୍ଟ୍ରିଟ ରହିଯାଇଛି ନା। ଟିକେ ଅନୁଶାସନ ହଁ। ତ ଘରେ ଡ୍ରେସ୍ ଶୋଇବୁ ସବୁ କରିବୁ ଆଉ।
ସେୟ ହଉ ଆମେ ପରବର୍ତ୍ତୀ କଲେ ଆମେ କଥା ହବା ଆଉ ସବୁ ସମ୍ପର୍କ ପୂଜା ପର୍ବାଣି ସମ୍ପର୍କ ହଁ ରଖୁଛି ହଁ।